ଛାଡ଼।
ଆ ଭାଇ କେମିତି ଅଛନ୍ତି?
ହଁ ହଁ ଭଲ ଅଛି।
ଆଉ ଆଉ କଣ ସବୁ ଖବର ତମର।
ହଁ ଆମର ଏଇ ଯାହା ସବୁଦିନ ହଉଛି ସେୟା ଆଉ।
ଆଉ ଆଜି ବର୍ଷା ପାଗ ଆଜି ହେଇ ହେଇଛି ଆଉ କଣ ତମ ସେପଟେ ଚାଷ ବଗେରା ହେଲାଣି ଷ୍ଟାର୍ଟ।
ହୁଁ ନାଇଁ ଆମର ଆମେ ତ ମୁଁ ଏଠି ତ ବାହାରେ ଅଛି। ଚାଷ ହବଣି ଗାଁ ରେ ହବଣି। ବର୍ଷା ତ କାଇଁ ଆମ ଆଡେ ହେଇନି ଏବେ କେତେଦିନ ହେଲା ଖାଲି ଉଠେଇଛି। ହଉନି ଆଉ ଆଜି ଟିକେ ମେଘୁଆ ପାଗ କରିଥିଲା କିନ୍ତୁ କାଇଁ ହେଇନି।
ଓହୋ। ନାଇଁ ଆମ ଆଡେ ଆଜି ହେଇଛି ମେଘ କଣ ଆଜି ଏଠି ମୁଁ ବସିଥିଲି ଏଠି କଥାବାର୍ତ୍ତା ହଉଥିଲି ଆମ ଗାଁ ରେ। ମାନେ କାଳେ ବର୍ଷା ଟା ଆଜି ଜୋର ଟିକେ ହେଇଯାଇଛି ଆଉ କାଲି ଟିକେ ଟିକେ ମାନେ ଖରା ଟା ବାଜିଗଲେ ଯଦି କାଲି ଖରା ହେଲା। ତାପରେ କଣ କହୁଛନ୍ତି ହାତରେ ନେଇ ବୁଣିଦେବେ ମାନେ ତଳି ପକେଇବେ। କାଇଁ ନାଁ ଲେଟ୍ ହେଇଯାଉଛି ନା ଧାନ ରୁଆ ରୁଇ ଟାଇମ୍ ବି ଲେଟ୍ ହେଇଯିବଫେରେ ଅସୁବିଧା ହବ ହେଆଡୁ। ଧାନ କଟା ବେଳକୁ।
ହୁଁ ହୁଁ।
ସେଥିପାଇଁ ଟିକେ ଲୋକ ଟିକେ ଇଏ କଲେଣି ଆଉ। ଆଉ ତମ ସେପଟେ ହେଇନି କିଛି ନାଁ?
ଆମର ହଁ ହବଣୀ , କଣ ଅଛି ମୁଁ ବାହାରେ ଅଛି ନାଁ। ହଁ ମୁଁ ଏତେ କିଛି ପଚାରୁନି ଆଉ, ନାଇଁ କଣ ହବ ହେଲାଣି କି ନାଇଁ।
ହବଣି, ବର୍ଷା, ବର୍ଷା ଦିନ ଆଇଲାଣି ହବଣି ଚାଷ ବାଷ।
ହଁ। ହଁ ହବଣି କାହିଁକିନା ସବୁଆଡେ ହେଲାଣିି, ଯାହାବି ହେଲେ ହଉଥିବ, ଚାଷ ବାସ କରିବେଣି ଆଉ। ଆଉ ତମର, ଆଉ ସେପଟେ ସବୁ କଣ କଣ ଚାଷ ହୁଏ?
ଆମର ଏପଟେ, ଧାନ, ବିରି, ଏଇ ଚାଷ ଏଇଗୁଡା ତ ହୁଏ ଆଉ।
ଓ ହୋ ଆ ଭଲ ଆଉ। ଆଉ କିଛି ଫୁଲ ଚାଷ କି ପନିପରିବା ଚାଷ କି ସେଗୁଡାକ କିଛି ହୁଏ ନାଁ?
ନାଇଁ ଭୁଲ ଫୁଲ ଚାଷ ହୁଏନା, ଆଉ କରି କରି ଏଇ ଆଳୁ, ଆଳୁ ନାଇଁ ସେଏ ତ କରନ୍ତିନି, ଏ ବିରି ଫିରି କରନ୍ତି ପ୍ରାୟ, ଆଉ କଣ।
ଆଉ ପନିପରିବା କିଛି ହୁଏ ନାଁ?, କାକ କାକୁଡି, ଜହ୍ନି, ପୋଟଳ, କଲରା ଏସବୁ ହୁଏନା?
ନାଁ ନାଁ କାକୁଡି ତ କାକୁଡି ତ ପ୍ରାୟ ସବୁ ସବୁଆଡେ କରନ୍ତି। ସେ ଲଗେଇଦିଅନ୍ତି, ସେ ହୁଏ ସେଇଟା ତ ହୁଏ, ସେଇଟା ମାନେ ଏ ବିକା ବିିକି କରନ୍ତିନି। ମାନେ ନିଜ ହେଲେ ଆଣି ନିଜେ ବାଣ୍ଟିକି ଖାଇଦଉ। ଆଉ ଯାହା ହୁଏ ଧାନ ଫାନ ହୁଏ। ଧାନ, ବିରି ବିରି, ଧାନ ପ୍ରାୟ ହୁଏ, ଧାନ ଫାନ ବିକି ଦିଅନ୍ତି, ଆଉ ବିରି ବି ବିକନ୍ତି ଆମର। ଆଉ ଏଇ ତ ରଜ ଟାଇମ ରେ ଏଇ ବିରି ଫିରିଇ ହେଇ ହେଇଯିବଣି, ଏଇଗୁଡା ଆମର ହ ହୁଏ ପିଠାପଣା ଏଇ ବିରି ଟା, ଆଉ ଆମେ କାଇଁ ବିରି ଫିରି କିଣୁନୁ ଯାହା ଚାଷ ହୁଏ, ସେଗୁଡା ବାଣ୍ଟି ଫାଣ୍ଟିକି ଖାଇଦେଉ।
ହଁ ଭଲ ଇଏ, ଆମର ଏପଟେ ବା ଭାଇ ଆମେ ଏବେ ସାରୁ ଲାଗିଥିଲା, ଏ ଯୋଉ ଆମର ଜଙ୍ଗଲ ସାଇଡ ଟା ରହୁଛି ନା, ଧରତଙ୍ଗର ଜଙ୍ଗଲ ଟା ଆମର ଏପଟେ ରହୁଛି। ସେଇପଟ ଯୋଉ, ବଣୁଆ ଘୁଷୁରି ଯୋଉ ଆସି ରହିଯାଇଛନ୍ତି ନା, ଜଙ୍ଗଲରୁ ପଳେଇ ଆସିଛନ୍ତି। ସେଇମାନୋନେ ଯୋଉ ସ ଯୋଉ ମୂଳକୁ ତାଙ୍କ ସୁଣ୍ଡରେ ଟାଣିକି, ସେଟା ଖାଇକି ନଷ୍ଟ କରିଦଉଛନ୍ତି।
ଓଉହୋ
ଆଉ ସେ ଗଟେ କଥା ଆଉ ଏବେ ମାଙ୍କଡ ବି ଏପଟେ ରହୁଚ ଅଧିକା। ପୋଟଳ, ଜହ୍ନି, କଲରା, କାକୁଡି ସବୁ ଲାଗିଛି ଚାଷ ହେଇଛି। ମାଣ ମାଣ ବିଲ ସବୁ ଚାଷ ହେଇଛି।
ହଁ।
ଆଉ ଦେଖିଲାେଳକୁ ମାନେ ହଇରାଣ କରୁଛନ୍ତି ଏଇଟା ଟିକେ ପ୍ରୋବ୍ଲେମ, ମାଙ୍କଡ ଫାଙ୍କଡ଼ ସବୁ ବେଶୀ ନଷ୍ଟ ଟ କରୁଛନ୍ତି, ନା ମାନେ ଜଗିବା ପାଇଁ ଟିକେ ହଇରାଣ ହଉଛି ଆଉ।
ମାନେ ଓହୋ ଆଉ ତମର ମାନେ, ଏମିତି ଇଏ ଦିଅନ୍ତିନି, ମାନେ କାମ କରିବା ଲୋକ ରଖନ୍ତିନି, ଏମିତି ନାଇକି?
ହଁ ଲୋକ ତ କାମ କରନ୍ତି ଲୋକ ରହିବେ, କିନ୍ତୁ ଜଗିବା ପାଇଁ ଆଉ କିଏ ନ କି ଭାଇ ରହିବ?
ଓହୋ ଆ ହଉ ସିଏ ତାହେଲେ କଣ କରଛ ସିଏ ଅସୁବିଧା ଗଟେ ତାହେଲେ କଣ ତାହେଲେ ମାନେ କେ ଜଗ ତାହେଲେ କେମିତି କଣ?
ଯଗ କଣ, ଆମେ ଗୋଟେ ଏବେ ନୂଆ ଗୋଟେ ପଦ୍ଧତି ଅବଲମ୍ବନ କରି କରିୁଛୁ କି ମାନେ ଯୋଉ ବିକ୍ରି ହଉଛି, ଜାଲ ବିକ୍ରି ହଉନି ଦୋକାନ ମାନେଙ୍କରେ? ଏଇ ଯୋଉ ଦେଖିନ ନେଟ ଟାଇପରେ ଯୋଉ ଜାଲ? ନେଟ ଟାଇ ରେ ଯାହା ଲୋକ କଣ କରୁଛନ୍ତି ତାର ମି ମିଟର କେଇ ଟଙ୍କା ହିସାବରେ ତାକୁ ନେଇ ଆସୁଛୁ କେଇ ମିଟର
ହଁ
ଆଉ ମିଟର ନେଇ ଆସିକି ମିଟର ତ ନୁହଁ ତାର କିଲୋ ହିସାବ ନା କଣ ହ କେଜି ଗୋଟେ ନେଇ ଆସ। ନେଇ ଆସିବି ତାକୁ ଚାରି ଗୋଟେ ଆଗ ଜେନ୍ତି ଟେଣ୍ଟ ଦେଖିନ ଟେଣ୍ଟ ରେ ଯେମତି ଡେକୋରେଶନ ହୁଏ ଆଗ ବାଉଁଶ ପୋତା ହୁଏ।
ହଁ ହଁ
ସିଏ ଏମିତି ଚାରିପଟାକ ବାଉଁଶ ପକେଇ ଦେଇକି ପୁରା ବାଉଣ୍ଡରି ଭଳିଆ କରିଦେଇକି ତା ଚାରିପଟ ତାର ଯୋଉ ଯୋଉ ଇ ମୋର ରସ ତାର ଦେଇକି ଜାଲ ବୁଲଉଛି ଆଉ ଏପଟ ଗୋଟେ ଲାଇନ କନେକ୍ସନ କରୁଛୁ ଏପଟେ ଗୋଟେ ମାନେ ରାତି ଯାକ ପୁରା ଗୁଞ୍ଜା ହେଇକି ରହୁଛି। ମାନେ ଯଉ ଘୁଷୁରୀ ମାନଙ୍କ ପାଇଁ ଆଉ ମାଙ୍କଡ ମାନଙ୍କ ପାଇଁ ସକା ଳୁ କଣ ଗୁଞ୍ଜି ହୁନ କାଁ ଲୋକ ଚଳପଚଳ ହେଲେ ସେଇପଟେ ଆଉ କୋଉଠି ଯଦି କଣ ବାରେ ଅଶୁବିଧାରେ ଅଶୁବିଧା ହ ନ ନାହିଁ ସେଇଥିପାଇ ଆଉ ମାଙ୍କଡଙ୍କ ପାଇଁ ଯାହା ଟିକେ ଜଗିବାକୁ ପଡଛି ଆଉ ଆଉ ଭାରି ହଇରାଣ ଗୋ ଏପଟେ କିଛି କରରେଇଦଉନାହାନ୍ତି ଯାହା ଗୋଟେ ତମେ ଭାବିବ କରିବ କିଛି ପଇସା ରୋଜଗାର କରିବ। ସେଇଟା ବି କରିଦଉନାହାନ୍ତି ମୁଗ ବିଦିତ କଲାକୁ ନଷ୍ଟ ତ ଆଉ ସେପଟୁ ହରିଣ ପଳେଇ ଯାଉଛନ୍ତି ଜଙ୍ଗଲରୁ ସିଏ ମୁଗ ବିରି ଖାଉଛନ୍ତି। ଆଉ ଏପଟେ ମାଙ୍କଡ ହଇରାଣ କରଛନ୍ତି ହଁ ବା ଜଙ୍ଗଲ ଟା ଆଉ ହରିଣ ଅଛ ହରିଣଣ ଭାଇ ଏବେ ଫରେଷ୍ଟ ମାନଙ୍କୁ କମ୍ପ୍ଲେନ୍ଟ କରିବା ଦ୍ୱାରା ସେମାନେ କଣହିବ ମାନେ ଜଙ୍ଗଲ ଚାରିପଟେ ପାଚେରି ଟାଇପ ର ଦେବାଲ ଉଠାଇଲେଣି। ଯୋଉମାନେ ବାହାରୁ ବା ରହିଯାଇଛନ୍ତି ହରିଣ ମାନେ ସେମାନେ ଆସୁଛନ୍ତି ଆଉ। ଆଉ ଯିଏ ଭିତରେ ହେଲେ ସେମାନେ ବି ଆସି ପାରୁନାହାନ୍ତି ହଁ ଆଉ ଯିଏ ବାହାରେ ଅଲରେଡି ରହିଯାଇଛନ୍ତି ବାହାରି ଯାଇଛନ୍ତି। ଆଉ ସିଏ ରହିଲେ ବୁଲିଲେ ଆଡେ ଖାଇଆ ନଷ୍ଟ କଷ୍ଟ କଲେ ଏୟଆ ସବୁ ଅସୁବିଧା ହଉଛି ଟିକେ ଆଉ ଆଉ କୁହନି କୁହନି ଯୋଉ ପ୍ରୋବ୍ଲେମ ମୁଣ୍ଡ ଖରାପ
ଆଉ ଯୋଉ ହରିଣ ତ ଧରିଥିବ ନା କଣ ନା।
ହଁ ଲୋକ କଣ କରୁଥିଲେ ଜାଲ ପକେଇ ବସେଇ ଦେଇଥିଲେ ଇଏ ଦିଆରେ ମାନେ ମୁଗ କିିଆରରେ। ଜାଣିପାରିଲିନି ସନ୍ଧ୍ୟାବେଳେ ସେ ରାତିରେ ଆସନ୍ତି ଆଉ ଲୋକ କଣ ଲୋକ ଜଗିଥିଲେ ହରିଣଙ୍କୁ ସେ ଟର୍ଚ୍ଚ ବୁଲେଇ ଦେଇଛନ୍ତି ହରିଣ ଦୌଡି କଣ କଲା ନା ଜାଲ ରେ ଫସିଗଲା। ଫସିଲ ଲୋକ ତ ମାନେ ହରିଣ ମାଂସ ଖାଇବାକୁ ବାଉଳା ହୁଅନ୍ତି ଗଟାକୁ ମାରି ଦେଇକି ତାହଲେ ପୁରା ମାଂସ କରି ଖାଇଲେ ଆଉ
ହରିଣ ଧରିଆ ମ
ମନା ଆଉ କଣ କରିବ ସେଠି ଏପଟୁ ପଳେଇ ଆସିଲେ ଆଉ ନଷ୍ଟ ଭଷ୍ଟ କରୁଛନ୍ତି ଲୋକ ଧରି ପକେଇ ତାକୁ ଆଉ ଏଇଆା ଯେ ହଁ କପ୍ଲେନ କପ୍ଲେନ ହଁ କପ ତମେ ଧର ଧର ଆ ଦେଖି ଦେଖିନ ଗାଁରେ ଚୁଗୁଲିଆ ଲୋକ ଅଛନ୍ତି। ତମେଧର ଦିଇ ଚାରି ଜଣ ମିଶିକି ହରିଣ ଟା ଧରୁଛ ସେ ଯାଇ କହିଲା ଫରେଷ୍ଟ ବା ସେମାନେ ସାଙ୍ଗେ ସାଙ୍ଗେ ପଳେଇଆସିବେ। ଇଏ ମାନେ ଲୋକ କେହି ଦେଖିଲେଣି କି ଇଏ କେହି କହିଲେନି ଇଏ ଆଡେ ମାରିଦେଲି ଆଉ କଣ? ହଁ ଏଇ ଲୁଚାଛପାରେ କରିଦେଇଛନ୍ତି ନହେଲେ କଣ ଇଲିଗାଲ କାମଟା ହେଲା ପୁରା ଯେମତି ଯେମିତି ଶୁଆ ଯେମତି ଶୁଆକୁ ଧଇଲା ଆ ଇଲିଗାଲ। ଇଏ ସେମିତି ଇଲିଗାଲ ପୁରା ହରିଣଙ୍କୁ ଧରିବ ମାନେ ଜଙ୍ଗଲ ଜଙ୍ଗଲ ତୁ ନା ସେମାନଙ୍କ ସୁରକ୍ଷା ଟା ଆଗ ଦରକାର। ସେମାନେ ଯଦ ଆମେ ମାରିକି ଖାଇବା ଆଉ ଯାହା ବି ହେଲେ ତା ପାଇଁ ନିୟମ ଅଛି ନା ଆଉ।
ହଁ ସେ ହରିଣ ଆଉ ଡରିଲେ ବି କେସ ଫେସ ହୁଏ ନା ଏ ହେଇଥିଲା ଏ ସଲମାନ ନାଁ ରେ ତା ନାଁ ରେ ହେଇଥିଲା।
ହଁ। ଆଉ ଏମିତି ଅସୁବିଧା ଆଉ ଭାଇ କଣ କରିବା କହୁନ? ଏମତି ସବୁଆଡେ ଅସୁବିଧା ଆଉ ଆଉ ହଁ। ନଜାଣିଲେ ହଁ ସେ ନୁହଁ ଜାଣିଗଲେ ଅସୁବିଧା ଆଉ ବହୁତ ଗୁଡେ ଅସୁବିଧା ତମ ନାଁରେ ସାଡେ ସାଙ୍ଗେ ସାଙ୍ଗେ ମାନେ ପଳେଇଆସିବ କିଏ ଆସି ହେଇଯିବ ତମେ ସାଙ୍ଗେ ସାଙ୍ଗେ ଜେଲରେ ପେଶୀ ହବ ପୁରା।
ହୁଁ।
ଆଗରୁ କିନ୍ତୁ ପୋଲିସ ହେଲା ସେଇଟା ବୁଝିବେନ କି ତମର ସେ ନଷ୍ଟ କରୁଛନ୍ତି ବୋଲି ସିଏ ସେଇଟା ବୁଝିବେନି। ତମେ ତାଙ୍କୁ କାଇଁ ଧଇଲ ସେଥିପାଇଁ ତମେ ସାଙ୍ଗେ ସାଙ୍ଗେ ଯା ଆରେଷ୍ଟ। ଆଉ ଏମିତି ସବୁ ଇଏ ଆଉ ଆମେ ଏ ବର୍ଷ ଭାବିଛୁ ମାନେ କଣ କହିଲ ଆଉ ମାନେ ପନିପରିବା ଚାଷ ନ କରିକି ଯୋଉ ଗୁଆ ଆଉ ନଡିଆ ଚାରା କରିକି ପକେଇବୁ ଆଉ ଆଉ କଣ କରିବୁ ଆଉ ସେ ଏବେ ଜଗି ହଉନି। ଇଏ ପଛେ ଲାଗୁ ଦଶ ବାର ବର୍ଷ ପଛେ ଫଳିବ ଆଉ ୟାର ତ ବେଶୀ ନଷ୍ଟ ଟ ବଷ୍ଟ ନାହିଁ ନା ଗୁଆ ଆଉ ନଡିଆରେ।
ଅବା ଯୋଜନା
ହଁ ସେଇଆ ଭାବିକି ଗୁଆ ଆଉ ନଡିଆ ଚାଷ ହଉଛି, ଚାଖୁଣ୍ଡା ଗଛ ଚାଷ ହଉଛି, ମାନେ ଖୁଣ୍ଡା ଯୋଉ ମାନେ ଅଇଁଛା ଦେଖୁଛ କି ନାଇଁ ଯୋଉ ଆମର ଯୋଉ ଜଗତସିଂହପୁର ମେନ ରୋଡ ସାଇଡ ରେ ମାନେ ଏଇ ଯୋଉ ରୋଡ ବଢେଇିବା ପାଇଁ ଗମେଣ୍ଟ କଲା ଯେତିକ ପୁରୁଣା ମୋଟା ମୋଟା ଗଛ ସବୁ କାଟିଦେଲା। ଗୋଟେ ଗୁଳି କାମ ଟିକେ ଅଧିକା ହଉଛି। ଆମର ଏପଟେ ଯୋଉ ବିଧାୟକ ଯିଏ ଆମର ଅଛନ୍ତି ଏମେଏଲ ସିଏ କହିଛନ୍ତି କି ମାନେ ସବୁ ଇଏରେ ବୁଲିକି ମାନେ ପଞ୍ଚାୟତ ରେ ବୁଲିକି ଡିକ୍ଲୋର କରିଛନ୍ତି ଯେ ତମେ କିଛିଟା ଚାକୁଣ୍ଡା ହଉ କି ଆକାସିଆ ଗଛ ଟା କିଛିଟା ତମେ ରୋପଣ କର। ଯାହା ଦ୍ଵାରା କିଛିଟା ତ ଆମକୁ ମାନେ ଖରାରୁ ତ୍ରାଇ ହବ ସେଇଥିପାଇଁ ଏଇଟା ଟିକେ ଲୋକ ଆପଣ ମାନେ ଟିକେ ସଚେତନ ହବା ପାଇଁ ଟିକେ ଗଛ ବଗରା ଲଗଉଛନ୍ତି ଆଉ। ଆଉ ଏମିସବୁ ଚାଚା ଆଉ ତମ ସେପଟ ସବୁ କଣ ଆଉ ଏମିତି କିଛି କରିନାହାନ୍ତି ମାନେ ଏ ଏ ମେଲ?
ନା ନା ଘରେ ପୁଡା ଏମତି କେ ନାଇଁ
ଓହୋ, ଏନି କରିବେ ଆସ୍ତେ ଆସ୍ତେ ହେଇ ହେଇ ଯାଉଛି ଆଉ।
ହଁ ଆମର ଯାହା ନିଜେ ନିଜେ କରନ୍ତି ଆଉ କାଇଁ ଆମର ଏପଟେ ଏଇ କାଇଁ ବାରଘର ତ ନାହାନ୍ତି?
ହୁଁ।
ହୁଁ ହୁଁ ନାଇଁ ଭଲ ତମର ସେପଟେ ଏତେ ସୁବିଧା ଅଛି ଯାହା ଚାଷ ପକାଚି କରିବେ ଲୋକ ଯଦି ଚାହିଁବେ କରିବେ ଭଲ ମାନେ ହବ ବା। ଲୋକ କରୁନାହାନ୍ତି ବୋଧେ ଆଉ ସେଥିପାଇଁ ଇଏଆଉ।
ହୁଁ।
ଆଉ ଆଉ ଆମ ଆଡେ କେବେ ଆସ ବୁଲାବୁଲି କରିକି ଯିବ, ଆଉ ଆସ ଆମ ଜଙ୍ଗଲ ଫଗଲ ଆଡେ ଟେ ବୁଲା ବୁଲି କରିକ ଯିବ ହରିଣ ବାରହା ଫାରା ସବୁ ଦେଖି ଦେଖି ଯିବ ଆସ।
ହଁ ହଁ ଯିବା।
ଆଉ ତମ ସାଡେ? ପାତି ମାଙ୍କଡ ରହୁଛନ୍ତି ଆମ ପଟେ ପୁରା ପାତି ମାଙ୍କଡ ଲୋପ ହେଇଗଲାଣି କୋଉଠି ମୁଁ ଟୋଟାଲ ଦେଖିବାକୁ ପାଉନି ପାତି ମାଙ୍କଡ?
ହଁ ଏପଟେ ଅଛନ୍ତି ମାନେ କେବେ କେବେ ଆସନ୍ତି।
ହଁ।
କେବେ କେବେ ଆସନ୍ତି ଆଉ ତାପରେ ସିଏ ମାନେ ଆସନ୍ତି ଏମାନେ ତାକୁ ତଡ଼ି ଦିଅନ୍ତି ସିଏ ଯାଆନ୍ତି।
ଓ ଆଚ୍ଛା ନାଇଁ ମୁଁ ଆମର କଣ ହେଇଛି କହିଲ ଭାଇ ଆମର ମୁଁ ଯେତେଲେ କଲେଜ ଯାଉଥିଲି, ପ୍ଲସ ଟୁ ଯେତେଲେ ପଢୁଥିଲି, ସେତେବେଳେ ମୁଁ ରାହାମାରେ ଆମର ଦେଖିଥିଲି କି ମାନେ ଦି ଦିଟା ଥିଲେ, ପାତି ମାଙ୍କଡ। ଗୋଟେ ଗୋଟେ ଏବେକାର ଛୁଆ ଟେ।
ହୁଁ।
ଆଉ, ଆଉ ତ ଗଲି ନାହିଁ ଛାନିଆ, ଆଉ ଦେଖି ହଉନି ଆଉ ପାତି ମାଙ୍କଡ ଆମ ଏପଟେ ତ ନାହାନ୍ତି। ସେଇ ପଟେ ତ ରହୁଥିଲେ ଦିଟା, ଯେ ସେଇ ସେଇ ମୁଁ ଦେଖଥିଲି ଆଉ। ଏଇମାନେ ଆଜ୍ଞା ବେଶୀ ଲୋପ ହେଇଗଲାଣି, ସିଏ ଗୋଟେ, ତାପରେ ଆମର ଯୋଉ ଶାଗୁଣା ବଗେରା, ସେଗୁଡା କଣ ଆଉ ଆସୁଚନ୍ତି କି?
ଆଉ କେହି ନାହାନ୍ତି।
ହୁଁ, ହଁ।
ହେ ଆଉ, ଏବେ କାଉ ଫାଉ ସେମାନେ ବି ଯାହା ଖାଇଦଉଚନ୍ତି, ନହଲେ
ହଁ ହଁ। ଆଉ, ଏମତି ସବୁ ହଉଚି ଆଉ। ଆଉ ଏ ଭାରି କ ମୁସ୍କିଲ ହେଇଯାଉଚି, ବର୍ଷା ଆଜି ଯାହାଉ ଟିକେ ହେଇଚି, ଯାହାଉ ଲୋକ ଇଏ କରିବେ। ଆଉ ଏପେଡେ ହେଇଗଲେ କଣ, ଆଗକୁ କଣ କହୁଚନ୍ତି, ଲଘୁଚାପ ଫଘୁଚାପ କିଛି ନାହିଁ। ଖରା ହବ ଜୋର, ରୋ ଧାନ ତଳି ପ କହିଲି ତାକୁ ରୋଇବା ପାଇଁ ପାଣି ଦରକାର ନା ନାଇ, ଆଉ ନାଳ ପାଣି ତ, ଏପଯ୍ୟନ୍ତ କିଛି ନାଳ ବି ସଫେଇ ହେଇନି ନା। ଚାଷ କରିବାଟ ହି ମତେ ଲାଗୁଛି ଏ ବର୍ଷ ପୁରା ମୁସ୍କିଲ, ଧାନ କାହିଁ ଲାଗୁ ମତେ ଏଇ ବର୍ଷ ଫେରେ ବ ମାନେ କଣ କହିଲ ଚାଉଳ ରେଟ ବଢିଯିବ, ଦୋକାନ ମାନଙ୍କରେ।
ହଁ, ଆଉ ସେ ଯେ ଯାହା ଚାଷ କରି ଯଦି ତାର ହବ ହବ।
ହଁ, ସେ ଯାହା କରିବ, ଆଉ ଲୋକ ବି ଏବେ, ଲୋକ ଏବେ କଣ କରୁଚନ୍ତି କହିଲ? ମାନେ ଧାନ ତଳି ପକେଇଲୁ, ରୋଇଦେଲେ, ଧାନ ଗଛ ହେଲା, ତାକୁ ମେସିନ ଦ୍ଵାରା କାଟିଦେଲେ। ତମେ ଧାନ କଟା ମେସିନ କାଟିଲ ମାନେ, ଧାନ ପୁରା ଚିକ ଚିକ ହେଇ ବାହାରିଲା ପୁରା ଫ୍ରେସ୍‌ ହେଇ, ତାକୁ ଡାୟଡେ କଣ କରୁଚନ୍ତି ନା, ଡାଇରେକ୍ଟ ତାକୁ ଧାନକୁ ବିକୁୁଚନ୍ତି ଯୋଉ ପଇସା ହଉ, ସେଇ ପଇସାରେ ଚାଉଳ କିଣି ଆଣୁଚନ୍ତି।
ହୁଁ।
ଲୋକ ବି ଯୋଉ ରାସନ ଯୋଉ ଲେଖା ଦଉନି, ଯୋଉ ଚାଉଳ ଦଉ ଦଉଚି, ମାନେ ଘର ପି ଏ ଯୋଉ ଲୋକଙ୍କ ପିଛା ପାଞ୍ଚ କେଲି, ସେଇ ସେଇ ଚାଉଳକୁ ବା ଲୋକ ରା ବିକି ଦଉଚନ୍ତି। ବିକିଦଲେ ବିକି ଦେଇକି ମାନେ, ଯାହାର ଦେଖୁନ ଅଧିକା ମାନେ ଲୋ କ ମାନେ ଅଧିକା ପରିବାର, ଆ କେତେ ଖାଇବେ? ଙ୍କ ଧ ତିନି ଭାଇ ଗୋଟେ ଘର, ତିନି ଭାଇ ହେଲେ ମାନେ ତାଙ୍କର ଧର ଚାରି ଚାରି ଜଣ ହେଲେ ବାର ଜଣ ହେଲେ, ବାର ପଞ୍ଚା ଷାଠିଏ। ଷାଠିଏ କିଲେ, ଷା ଷାଠିଏ କିଲି ମାନେ କଣ ମାନେ ମାସୁ, ଦିଇ ତିନି ମାସ ଦେଇ ଦଉଚି ଗମେଟେ କେତେ ହେଲା, କହୁନ, କିଜେ ହେଲାଣି? ହଁ, କୁଇଣ୍ଟାଲ ଅଶୀ କିଲ ହେଲାଣି, ସେଇ ଯୋଉ ରହୁଚି ତାକୁ କଣ କରିବେ ଲୋକ, ସାଙ୍ଗେ ସାଙ୍ଗେ ନେଇକି ବିକି ଦଉଚନ୍ତି, ଧଡିକିନା ବିକି ଦେଲେ, ପଇସା ନେଇ ଆଇଲେ କଣ ଏବେ କ, ମୁଁ ଶୁଣିଥିଲି କଣ ମଝିରେ ଅଠର ଟଙ୍କା ହେଲା କିଲ ସେକୁ ବଢେଇକି ମାଇଲଣି ପଚିଶ ଟଙ୍କା ନା, ଛବିଶି ଟଙ୍କା। ଚାଉଳ କିଲ, ପୁରା ବିକିଦେଲେ, ସେ ପଇସା ମାନେ ଧର, ଘର ପାଇଁ କୁଇଣ୍ଟାଲେ, ଅଶୀ କିଲ ବିକି ଦେଲେ। ଆ, ଯାହାଉ ଗମେର୍ଣ୍ଟ ଯାହା କରିଛି ଜ ତ ଅଧିକ ମାନେ ଯୋଉ ପାଉଥିଲେ ଚାଉଳ ପଇଁତିରିଶ କିଲି, ସେଇମାନେଙ୍କ କାଳେ ବନ୍ଦ ହଁ ସେମାନଙ୍କୁ ବନ୍ଦ କରି ଦେଇିଛନ୍ତି ମାନେ କଁ ସେମାନେ ଆମେ ଯାହା ପାଇବୁ ସେମାନେ ବି ସେଇଆ ପାଇବେ। ହଁ ସେ ପଇତିରିଶି‌ କିଲି ପାଇବେ ପଇଁତିରିଶ ହଜାର ପାଞ୍ଚେ ପାଇବେ।
ଏଇ ବି ପାଞ୍ଚେ ନା।